ହାଲୋ। ହାଲୋ ହଁ କଁ କରୁଛ? ମୋର କେ ଓହୋ ମୋ ଗୋଟେ ଟିଉସନ ସରିଲା ମୁ ଯାଉଛି ଆଉ ଗୋଟେ
ଟିଉସନ୍‌।
ଡ୍ୟୁଟିରେ ଅଛ।
ହଁ ବା ଡ୍ୟୁଟିରେ ଲେ ମୁଣ୍ଡ ବଥା ହେଲେ ବାହାରୁ ଆସିଲି
କଣ ହେଲା ବୋଲି?
ଏ ମୁଣ୍ଡ ବଥା ହେଲା ନା।
ଆ ହା।
ହଁ ଏମତି ରାଗ ଲାଗିଦେ ରାଗ ଲାଗିଲାଣି ବାଢାରେ ଆରେ ହ ରାଗ ଲାଗିଲାଣି ଆଜି ମାଡାମଙ୍କ ଉପରେ ଚିଲେଇ ଦେବି ରାତିରେ।
ହୁଁ କିି ହେଲା?
ଆରେ କି ଲା ବୋଲେ ଆରେ ଏ ସବୁ ସିଷ୍ଟମ କଥା ମୁଁ ଏ ବୁଝୁଛିି ନା ଆରେ। ଜଣେ ଏକା ବୁଝିଆଟା ମାନେ ସବୁ କିଛି ଡା ଟା ମେଣ୍ଟେନ୍ କରିବାଟା ପଶିବୁଲ୍‌ ନାହିଁ ନା।
ହଁ।
ତ ଜଣେ ମତେ ଟାଇମ ହଉନି ତ ତିନି ଜଣ ସେଇଟା ବୁଝିବା କଥା ଆକ୍ଚୁଆଲି ହେଲା। ତ ଭାଇ ଅଲଗା କାମରେ ରହୁଛନ୍ତି ତାପରେ କାଲି ସିଷ୍ଟମ ପୁରା ମାନେ ନେଟୱର୍କ ପୁରା ଡାଉନ ପାଇଁ ନାଇଁ କି ସବୁ ସିଷ୍ଟମ ପୁରା କିଛି ବିଲିଙ୍ଗ ଆଉ ହଉନଥିଲା। ସେଇଥିପାଇଁ କେତେ ଇଏ କରିକି ତାର ବଡ କଷ୍ଟରେ କେତେ ଇସୁ ବି ହେଇଯାଇଥିଲା। କାର ପେମେଣ୍ଟ ଗଡିଯାଇଥିଲା କାର କଣ ହେଇଯାଇଥିଲା ଏମତି ବିଲ୍ ପେମେଣ୍ଟ ହେଇନଥିଲା ସେମ୍ ତିଆ ଗୁଡାଏ ସ୍ପ୍ରେ ଲା। ଲେ କାଲି ସେମ୍ ତି ହେଇକି କି ମୁଁ ଟାଇମ ଦେଇ ପାରିବିନି ସେପଟେ ଆଉ ମତେ ଅ ମୋ ସ ଅ ଯିଏ ବି ଅଛି ଆ ଆଉ ଜଣେ ମୋ ସିଏ ତାପଟର କାମ ହିଁ ସରେଇନି ହେଲା। ତା ସିଷ୍ଟମରେ ଯୋଉଟା ଯୋଉଟା ତାକୁ ତା ଦିଟା ସିଷ୍ଟମ ଅଛି ନା ସେପଟ କାମ ପ୍ରାୟ ସିଏ କରିଦିଏ ହେଲା ତାପରେ ପଟେ ମତେ ହେଲ୍ପ କରିଆ କଥା କିନ୍ତୁ ସିଏ ତା ନିଜ କାମ ହିଁ ସରେଇ ପାରିନି। ତ ମତେ ଟେନସନ ଲାଗିଲା ମାନେ ତା କାମ କରିବି ପ୍ଲସ ମୋ କାମ କରିବି ପ୍ଲସ୍ ଆ ପରେ ପଣିସ୍ ହେଲେ ସେଇଟା ଦେଖିଇ। ତାପରେ ଏବେ ଗୋଟେ ଗିଫ୍ଟିଙ୍ଗ ଫିଫଟିଂ ଚାଲିଛି ତାର ଆମର କାଉଣ୍ଟ କରି କରି ମୋ ମୁଣ୍ଡ ବଥା ଆଉ ସେଥିପାଇଁ କାଲି କାଲି ଆ ନା କାଲି ଆମାଉଣ୍ଟଟା ନାହିଁ କି? ଅ ସେ ଗିଫ୍ଟିଂ ରେ ଏକା ଦଶ ଲକ୍ଷ ଟଙ୍କା ଅବୋଭ ହେଇଯାଇଛି ହେଲା। ମାନେ ଗେ ଗେଟ୍ କାଡ୍‌ ଦିଅନ୍ତି କଷ୍ଟମର କୁ ହେଲା ସେମାନେ ଆସିକି ମାନେ ଡିସକାଉଣ୍ଟ ଗିଫ୍ଟ କାର୍ଡ଼ ଟା ହେଲା। ସେଇଟା କାଲି ବେଶୀ ରିଡକ୍ସନ ହେଇଯାଇଛି ହେଲା ତ ଦଶ ଲଖ୍ ପାଖାପାଖି ରିଡକ୍ସନ ହେଇଯାଇଛି ସେଟା ଏଇ ଗା। ତ କାଲିର ବିଜନେସ ହେଇଚି କେତେ ବାଇଶ ଲକ୍ଷ ସମଥିଙ୍ଗ ହେଲେ କିରେ ହାପ ମାନେ
କୁଆଡେ ରୁହ ଭାଇ ଟିକେ।
ହଁ।
ଏ ଯୋଉ ଲାଇନିରେ
ଖାଲି ପେଣ୍ଟ ପିନ୍ଧି ହଉ କେମିତି ଏତେ ବାଟ ଯିବୁନା।
ଘରେ ଘରେ ବିଜି ହ୍ୟାଲୋ। ପଣ୍ଡା ବାବୁ ବଣ୍ଡା ବାବୁ
କିଏ କରିବ।
ହ୍ୟାଲୋ।
ଯିବିଯେ ମ ସିଏ ଚେଞ୍ ହବନି।
ତମରତ ଖାଲି ଭାଇରାଲ ହଉଚି ଆଉ ହଁ ତୁମକୁ ଏଇନା ବାଧା ହେଇଛି ଆଉ।
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ହଁ ଅଁ।
ହଁ ଭାଇ କୁହ ଇଏ ଗୋଟେ ସାଙ୍ଗଟେ। ସେଇ ଝିଅଟି ଦେଖାହେଇ ଗଲା ଏଁ।
ତୁ ତ ସମସ୍ତଙ୍କୁ ଜାଣିଚୁ।
ସମସ୍ତଙ୍କୁ କୋଉଠି ଅଧା ବି ଜାଣିନଥିବି? ହଁ ଯେ ସେ କଥା ହେଇଥିଲା ଆଉ ମନା କରିହବ କଥା ହେଲେ।
ପଞ୍ଚାୟତ ଇଲେକ୍ସନ
ସେ ଦେଖିକି ବୁଲିକି ଆଇଲାଁ ଆଁ
ପଞ୍ଚାୟତ ଇଲେକ୍ସନ ଛିଡା ହେଲେ ଜଲଦି ଇଏ ହେଇଯିବ।
ହଁ ନା ହଁ ଏଥର କଲେଜ୍ ଇଲେକ୍ସନ୍ ହବ ର ଚଢିବି। ହୁଁ। ଏ ସିଏ ବୁଲି ସେ ଯାଉଥିଲା ସେପଟେ ମୁଁ ଏପଟେ ଆଉଚି ହେଲେ ବି ସେ ବୁଲିକି ଆଇଲା ଦେଖିକି। ରହିକି ଆଉ ନ ରହିକି କଥା ନେହେଇ ହେଇଗଲି ଟିକେ ଆଉ। କଣ ଖାଇଲ ଆଉ ଆଜି?
ଆଜି ଭାତ, ଡାଲି, ତରକାରୀ ତାପରେ କୁନ୍ଦୁରୁ ଭଜା।
କୁନ୍ଦିରି ଭଜା। ଆଛା ମୁଁ କେବେଠୁ କୁନ୍ଦୁରି ଦେଖିନି ଏକା। କେବେଠୁ କୁନ୍ଦୁରି ଦେଖିନି ଖାଇନି।
ହଁ।
ହଁ କେତେ ଟାଇମ୍ ବ୍ରେକ୍ ଏଡା?
ବେଶି ନାହିଁ ହେ ଅଧଘଣ୍ଟା।
ଓହୋ ଖାଇବା ବ୍ରେକ୍ ନା କଣ?
ବ୍ରେକ୍ ରେ ଦେଖିକି ସେପଠୁ ଯାଇକି କଣ ବିସି ଫିସ୍କେଟ ଖାଇବାକୁ ତ ଇଚ୍ଛା ନାଇଁ ଯାଇକି ରାତିରେ ଭୋକ ଲାଗିବ ନହେଲେ।
ହୁଁ।
ସେଥିପାଇଁ
ଆମର ସେପଟ ଚେକିଂ ଚାଲିଚି ଆମ ଗେଟ୍ ଆଗେରେ, ଚାଲି ନଥିଲା। ସିଏ ଏବେ ପଳେଇଥିଲେ ପଳେଇଥାନ୍ତା ମୋ ସହ କଥା ହେଇଗଲା ପାଞ୍ଚ ମିନିଟ୍ ସେ ପାଞ୍ଚ ମିନିଟରେ କଲେଜ ଯାଗା ଦେଖୀ ଠିଆ ହେଇଗଲେ।
କଣ ସେ ଗାଡି ନେଇକି ଆସିଥିଲା କି?
ହଁ ବାଇକ୍। ତ ସିଏ ଆଉ ସେପଟେ ଯାଇପରିଲାନି ଏପଟେ ଏକା ପାଲେଇଆସିଲା। ହେଲମେଟ ନାଇଁ ନହେଲେ ଛାଉନାହାନ୍ତି। ଆଉ କଣ ଛାଡ଼ିବେ।
ତା ତାପରେ କାଲି ଗୋଟେ ଡାଟାଟେ ଶୁଣ ଯାଇଛି ହେଲା।
ହଁ।
କାଲି ଡାଟା ସେମାନଙ୍କୁ ଆରେ କାଲି ଯାହା ହେଲେ ଦଶ ଲକ୍ଷ ପ୍ଲସ ସେଇଟା ଡିବି ରିଡକ୍ସନ ହେଇଛି ନା। ତ ନିଜେ ହିଁ ସେମାନେ ଦଉଚନ୍ତି ହେଲା ମାନେ ପରେ ବାଣ୍ଟି ଦେଇଚନ୍ତି ସମସ୍ତେ ଯିଏ ବାହାରିଲେ ସିଏ ଦେଲେ ହେଲା। ହେଲେ କିରେ ଯିଏ ଆସିଲା ବିଲ୍ ସିଏ ସେ ଭିଡିଓ ଲଗେଇଲା ହେଲା। ତ ସେଇଟା କୋତ୍ସିନ ଉଠିଚି ଯେ କଣ ପାଇଁ ଏତେ ରିଡର୍ସନ ହେଇଚି ବୋଲି ହେଲା କହିଲା ବିଜନେସ୍ ଅଧା ତ ତମେ ସେ ବିଜନେସ୍ ଅନୁସାରେ ମାନେ ଇଏ ତମେ ଦଶ ଲକ୍ଷ ଟଙ୍କା ତ ଯିଦିରେ ବଞ୍ଚା ବାକିତକ ବିଜନେସ ନାଇଁ ବୋଲି ଦେବାର କୋସଚୀନ୍ କରିଦଉଚ ହେଲେ ମତେ କହିଲ କି? ଆଉ କାଲି ଭୁଲ୍ ଭାଲ୍ ପକେଇଥିଲ କି ରିପୋର୍ଟ, ଚେକ୍ କର ଆଉଥରେ। ଆଉଥରେ ଭେରିଫାଏ କଲି ଭେରିଫାଏ କଲି ବେଶୀ ଡିଫରେଣ୍ଟ ଆସିଲାନି ହେଲା। ମତେ କହିଲେ ଭୁଲ ଡାଟା ଦେଇଚ କି, କହିଲେ ଡାଟାଟା ଠିକ ଅଛି। ଖାଲି ଚାଳିଶ ପଚାଶ ହଜାର ଟଙ୍କା ଡିଫରେଣ୍ଟ ଅଛି ହେଲା। ତ ଯିବି ଏମିତିଆ ନାଇଁ କି ସବୁ ପିଲା ଲେଖିବାଟା ମାନେ ଇଏ ଲେଖୁନାହାନ୍ତି ନା କୋଉଟା ଗୋଟା ମାନେ ଭିଡ ଟାଇମ ରେ କେତେ ଆ ଡେଡିମେଡ ହେଇଥିଲା ଥୋଡି ସେମାନେ ସେଇ ପେନ୍ ପେପେର ଧିରିକି ସବୁ ଗୁଡା ଏଣ୍ଟ୍ରି କରୁଥିବେ। ବିଲିଂ ପିଲା କରିବେ ନା ଏଣ୍ଟ୍ରି କରିବେ ସେଠୀ। ହେଲେ କି ତାପରେ ନାଇଁ କି ରାତିରେ ମତେ ସମୁଦାୟ ଡାଟା ରିପୋର୍ଟ ବନେଇବାର ଅଛି। ସେଥିପାଇ ବହୁତ ଗୁଡା ରିପୋର୍ଟ ତ ମତେ ବି ଟାଇମ ହଉନି। ତାପରେ କାଉଣ୍ଟ କରିବା ପାଇଁ ମୁଁ ପିଲାଙ୍କୁ ଦଉଛି ବି କେତେ ଅଧା ଦଉଛି ମୁଁ ଅଧା କାଉଣ୍ଟ କରିଦିଏ। ତ ରିସେଣ୍ଡି କାଉଣ୍ଟ କଲା ଭିତରେ ଏପଟ ସେପଟ ହେଇ କୋଉଟା ଗୋଟେ ତିରିଶ ଚାଳିଶି ହଜାର ଟା ଡିଫରେଣ୍ଟ ଆସିଛି। ତ ସେଇଟା ମ୍ୟାଡାମ କହିଲେ ଆଉ ମ୍ୟାଡାମ କହିଲେ ଭୁଲ ଭାଲ ରିପୋର୍ଟ ନ ହେଇଥାଉ ବୋଲେ ରିପୋର୍ଟା ଠିକ ଆସିଲା ଖାଲି ଡିଫରେଣ୍ଟ ନଥିଲା ଚାଳିଶ ପଚାଶ ହଜାର ଟଙ୍କା ହେଲା। ଓ ତ ସେଇଟା କହିଲେ କଣ ଜୟ ଇଏ ତାପରେ ତମେ ତିନି ଜଣ ଥାଇକି ମତେ ରାଗ ଲାଗିଲା ତିନି ଜଣ ଭିତରୁ ତିନି ଜଣ କିଏ କାମ କରୁଛି ଏଇଠି ମୁଁ ତ କହିଲି ସୁବ୍ରଜିତ୍ ଏଇଠି କହୁଛନ୍ତି ସୁବ୍ରଜିତ୍ କରୁଚି ଏଇଠି। ଭୁଲ୍ କହିବାର ନାହିଁ କି ଆଉ କିଛି। କିଛି କହିଲେନି ଚୁପ୍ ହେଇକି ରହିଲେ ତାପରେ ଛିଡା ହେଲେ କେତେ ଟାଇମ୍ ତାପରେ ପଳେଇଲେ। ମ୍ୟାନେଜର ହଉ କି ଯିଏ ବି ହଉ।
ହଁ ଛାଡ ଏମିତି ହୁଏ। କର୍ମକ୍ଷେତ୍ରରେ ଏମିତି ହୁଏ।
ଆରେ ଆଟଲିଷ୍ଟ ଗୋଟେ କମନ ସେନ୍ସ ବି ଗୋଟେ ରହିବା ଦରକାର ନା।
ହଁ ହଁ।
ରାତିରେ ଏତେ ସାରା ରିପୋର୍ଟ ଜଣେ ଗୋଟେ ପିଲାଟେ ବନଉଛି। ତା ପରେ କିଏ ତ ସପୋର୍ଟ କରିବାର ଅଛି ନା ହଁ
ରୁହ କଲ କଟିଯିବ ଏବେ ତ ମୁଁ ରଖୁଛି। ଆଉ ଥରେ ଆସିଲା ବେଳେ କହୁଛି ହେଲା। ପହଞ୍ଚିଲି ଟ୍ୟୁସନ। ଟ୍ୟୁସନ ପହଞ୍ଚିଲି ଯାଉଛି ଆସିଲେ କରୁଛି।
ଓକେ ଠିକ୍ ଅଛି। ତୁ କେତେବେଳେ ଆସିବୁ କି?
ହଁ ସା
ସାତଟା ବେଳେ?
ହଁ।
ହଁ ଦେଖେ ମତେ ମେସେଜ୍ କର ଯଦି ଫ୍ରୀ ଥିବି କ
ହଁ ହଁ ଠିକ ଅଛି। ହଉ ରହିଲି ଟାଟା।
ଆଁ ରଖୁଛି।